ହ୍ୟାଲୋ।
ହଁ ଭାଇ।
ହ୍ୟାଲୋ।
ହଁ ଭାଇ ଶୁଭୁଚି?
ହଁ ଭାଇ ନମସ୍କାର ହଁ।
ହଁ ଭାଇ ନମସ୍କାର। ହଁ ଭଏସ୍ କ୍ଲିୟର ସୁଭିଲାତ?
ଆଉ କଣ କରୁଚ? ହଁ ଶୁଭିଲା ଏବେ।
ନା ଏଇ ବସିଚି ଆଉ। ଏଇ ଚାଲିଚି ଏଇ ଭାଇ ସାଙ୍ଗମାନେ ସବୁ ଡାକୁଥିଲେ ଯିବା ପାଇଁ। ଆଉ
ଆଚ୍ଛା।
କି ଆଜି ଜଣଙ୍କର ଭୋଜି ଅଛି।
ଆଚ୍ଛା। ତା ହେଲେ ତ ବହୁତ ଭଲ କଥା ଆଉ ଭୋଜି ପୁରା ବାହାଘରିଆ ଭୋଜି ଖାଇବ ପୁରା ଏବେ।
ବାହାଘର ନୋହେଁ ନା ଏଇ ଯୋଉ ବ୍ରତଘର।
ଆଉ ବ୍ରତଘର ସିଏ ତ ଭୋଜି ପୁରା ଆଜି ଖାଇବା ପୁରା ଆମିଷ ପୁରା ବାଡେଇକି ଆଉ।
ହଁ ଆଜି ଆଜି ଶୁଭ ଖବର ଗୋଟେ ମିଳିଗଲାଣି ମାନେ ଆଉ ଆଉ କିଛି କହିଆର ଅଛି?
ହଁ ହଁ।
ସେ ସାଙ୍ଗ ଗୋଟେ ସାଙ୍ଗର ତା ଭାଇ।
ଆଚ୍ଛା ଆଚ୍ଛା।
ସେ ତାଙ୍କର ଆଜି ବୋଲି ମୋର ମନ ନଥିଲା। ଏଇ ଫୋନ କରିକି ଆସିକି ସେ ସାଙ୍ଗଟା ଫୋନ କଲା ମୁଁ ତ ବିଜି ରେ କାଟିଦେନି ସେ ଆସିଲା ପାଖକୁ କହିବାକୁ।
ଆଚ୍ଛା ଆଚ୍ଛା ଯାହା ହଉ ଭଲ କଥା।
ମୁଁ କହିନି ତମେ ଯା ତମେ ବୁଲାବୁଲି କରିକି ଆସ ମୁଁ ଯିବି ସନ୍ଧ୍ୟା ବେଳକୁ ଆଉ। ଏଇଆ କହିଥିଲି।
ଆଉ କଣ ଯାହା ହଉ। ଆଉ କୁଆଡେ ଏ ବର୍ଷ ନୂଆ ବର୍ଷରେ କୁଆଡେ ବୁଲାବୁଲି କରିବାକୁ ଯାଇଥିଲ କି ନାଇଁ?
ନୂଆବର୍ଷରେ ଯାଇଥିନୁ ଏଠିକି ଆମର ସେଇ ଯେଉଁ କହୁନଥିଲି କି ମୟୂରଭଞ୍ଜ।
ହଁ ମୟୁରଭଞ୍ଜ।
ରଭଞ୍ଜ ଯାଇଥିଲୁ। ଗୋଟେ ସାଙ୍ଗ ତାଙ୍କ ଘର ହଉଛି ସେଇ ଉଦଳା ପାଖରେ।
ଉଦଳା ମୟୂରଭଞ୍ଜ ଉଦଳା।
ହଁ ଉଦଳା ଖୁଣ୍ଟା ସେ ଖୁଣ୍ଟା ପାଖାପାଖି ତାଙ୍କ ଘର ଖୁଣ୍ଟାରୁ ଭିତରକୁ ରହିବ ପାହାଡ ବେଳକୁ ତାଙ୍କ ଘରଟା ଆଉ।
ହଁ ହଁ।
ପୁରା ଜଙ୍ଗଲି ଛୁଆ ଜାଣିବ ଆଉ।
ହଁ।
ହଁ ତାଙ୍କ ତାଙ୍କର ସେଠି ସବୁ ତମେ ଯାଇଛ କେବେ ସିଆଡେ ସେ ଏରିଆ କେବେ ଯାଇଛ?
ହଁ ମୁଁ ସେପଟେ ଯାଇଛି ଯେମିତି କିି ଅ ଯୋଉ ଆମର ବାରିପଦା ହଉ କି ସେପଟେ ଯୋଉ ଆମର କରଞ୍ଜିଆ ହଉ ଠାକୁରମୁଣ୍ଡା ହଉ ଯଶୀପୁର ହଉ ରାଇରଙ୍ଗ ପରୁ ସେପଟେ ମୁଁ ବହୁତ ଯାଇଛି।
କରଞ୍ଜିଆ ତ ରହିଲାଣି ଏପଟେ ପାହାଡ଼ ସେପଟେ କରଞ୍ଜିଆ ପାହାଡ଼ ଏପଟେ ଉଦଳା।
ହଁ ଏଇଗୁଡା ସବୁ ମୁଁ ଯାଇଛି ବୁଲିବା ପାଇଁ କରଞ୍ଜିଆ ପାଖାପାଖ ଏ ଉଦଳା ରହୁଛି କରଞ୍ଜିଆରୁ ଡାହାଣ ସାଇଡ ଗଲେ ଆମର ଉଦଳା ବାରିପଦା ରୋଡରେ।
ହୁଁ ହୁଁ ହୁଁ ହୁଁ।
ଯାଇଛି ସେପଟେ ବୁଲିବା ପାଇଁ।
ଆଚ୍ଛା ଆଚ୍ଛା ମାନେ ଗାଁ ଗଣ୍ଡା ଭିତରେ କେବେ ପଶିଛ ନା ସେମ
ନା ଗାଁ ଗଣ୍ଡା କେବେ ଭିତରେ ପଶିନି ବାକି ସେ ଯୋଉ ସେଠି ଗୋଟେ ଖିଚିକେଶ୍ୱରୀ ମନ୍ଦିର ଅଛି ଖିଚିଙ୍ଗ ବୋଲି ଗୋଟେ ଜାଗା ଅଛି ତ ସେପଟେ ଗଲାବେଳେ କି ଗାଁ ପଡିବ ସେଠି ସେତିକି ମୁଁ ଦେଖିଛି ବହୁତ ଭଲ ଲାଗେ ସେ ଯୋଉ ଗାଁ ଗୁଡା ପୁରା ସୌନ୍ଦର୍ଯ୍ୟ ପୁରା ଗୋଟେ କଥା ଯେମିତି ଅଛି ଆ କବି ଯେମିତି ଲେଖିଥିଲେ। ସୁନ୍ଦର ତୃପ୍ତି ର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ। ପୁରା ସେମତିକା ସେ ଜାଗାଗୁରା। ଭରିହେଇକି ଅଛି।
ଆମେ ଯାଇଥିଲୁ ଛଅ ଜଣ ଯାଇଥିଲୁ।
ହଁ।
ଛଅ ଜଣ ଯାଇଥିଲୁ ବାଇକ୍ରେ ଗଲୁ ଏଠୁ ଆମେ ଏଇଠୁ ଆଗେ ଏଇଠୁ ଆଗେ ବସରେ ଯାଇଥିଲୁ ମାନେ ଟୋଟାଲ ଉପରେ ଯାଇଥିଲୁ ଆମର ଯୋଉ ରହୁଛି ସେଠି ଯୋଉ ବାଲେଶ୍ଵର ଗୋଲେଇ ରହୁଛି ରେମୁଣା ରହୁଛି। ସେଇଠିକି ପର୍ଯ୍ୟନ୍ତ ଯାଇଥିଲୁ ବସରେ।
ହଁ।
ସେଇଠୁ ବାଇକରେ ଆରେଞ୍ଜ ହେଲା ଯିବା ପାଇଁ ତିନିଟା ବାଇକରେ ଛଅଜଣ ଗଲୁ।
ହଁ।
ହେଲା ଅ ଅଲଟରନେଟ୍ କରି ଚଲେଇବା ପାଇଁ ଯ ପଡ଼ିବ ନା ତେଣୁକରି ସେଇଠୁ ଗଲୁ। ତାଙ୍କ ଘର ସିଏ ଆସିଥିଲା ଠିକ ଖୁଣ୍ଟା ମାର୍କେଟକୁ ଆଇଥିଲା ପିକଅପ୍ କରିବା ପାଇଁ। ନବା ପାଇଁ।
ହଁ
ଆଉ ନୂଆ ବର୍ଷ ଥାଏ ଆମେ ଆଡୁ ନେଇକି ଯାଇଥାଉ ତା ପାଇଁ ସବୁ ଜିନିଷ ପତ୍ର।
ହଁ।
ହେଲା ଆଉ ସିଆଡ଼ିକିଆ ଖାଦ୍ୟ ସବୁ ନେଇକି ଯାଇଥିଲୁ ଆଉ। ତାଙ୍କ ତାଙ୍କର ସେ ତରଭୁଜ ସାଡେ ନାହିଁ।
ହଁ।
ତାଙ୍କର ସିଏ କହିଥିଲା କହିଲା ମୋ ପାଇଁ ତରଭୁଜ ଟିକେ ଆଣିବ ତରଭୁଜ ନେଇଥିଲୁ ଚାର ଚାରି ଛଟା ଖଣ୍ଡେ ନେଇଥିଲୁ ତରଭୁଜ।
ଯାହା ହଉ ତ ବହୁତ ଓଜନ କେମିତି ଟେକି ଟେକି ନେଇ
ନାଇଁ ସେ ବାଇକରେ ଏଇ ଯୋଉ ବଡ ବେଗରେ ବାନ୍ଧିଦେଲୁ। ଏ କଣ ଏତିକି ଖାଲି ତରଭୁଜ ଏ କେତେ ଜିନିଷ ଯାଇଥିଲା କଣ ଏଇ ତରଭୁଜ। ସବୁ ବନ୍ଧା ହୋଇଇକି ସବୁ ଗାଡ଼ିରେ ଯାଇଥିଲା ହେଲା।
ଆଚ୍ଛା ଆଚ୍ଛା।
ଆଉ ସେଠି ଓଲ୍ହେଇଲୁ ସେ ଆସି ଥିଲା ନବା ପାଇଁ ତାପରେ ତାଙ୍କର ସେପଟେ ସେ ଯୋଉ ପାହାଡ ସାଇଡରେ ସବୁ ତାଙ୍କର ସେଇଠି ସବୁ ମହୁଲି ହୁଏ। ଗଛ। ହେଲା ତାଙ୍କର ସବୁ ମହୁଲି ହୁଏ ଆହୁରି କେତେ ପ୍ରକାର ସବୁ ସବୁ ଅଛି ଔଷଧୀୟ ଗ ସବୁ ଅଛି ସବୁ ଜଙ୍ଗଲରେ।
ହଁ।
ଆମେ ବାକି ସେଇଠି ରହିଥିଲେ ଆଉ ଦିଦିନି ବଢ଼ିଆ ହେଇଥାତା ସବୁଆଡେ ବୁଲିଥାନ୍ତୁ। ବାକି ତାକୁ ଟିକେ। ଟାଇମ ହେଲାନି ସିଏ ତା କାମରେ ଟିକେ ପଳେଇଲା ତାଙ୍କର ଗୋଟେ ଅଜେଣ୍ଟ କାମ ପଡିଲା ଫାମିଲ କାମ।
ଆଚ୍ଛା ଆଚ୍ଛା।
ଆଉ ସେଥିପାଇଁ ଆମେ ପୁଣି ବାଧ୍ୟ ହେଇକି ଫେରିକି ଆସିଲୁ ଆଉ ଗୋଟାଏ ଦିନ ରହିଲୁ ପଳେଇ ଆଇଲୁ ଆଉ।
ସେଠି ତ ମୁଢି ମାଂସ ପୁରା ତାଙ୍କର ପୁରା ବହୁତ ସ୍ଵାଦିଷ୍ଟ ଖାଦ୍ୟ ତାଙ୍କର।
ମୁଢ଼ି ମାଂସ ହଁ। ତାଙ୍କର ଉ ଆହୁରି ଅଛି ତାଙ୍କର ସବୁ ବିଭିନ୍ନ ପ୍ରକାର ଖାଦ୍ୟ ଅଛି ସବୁ ସେ ନା ଗୁଡା ମୋର ପାଟିରେ ପଶୁନି ମନେ ପଡୁନି।
ତାଙ୍କର ମଟନ ଯେମିତି ପୁରା ମଟନ ପୁରା ସ୍ଵାଦିଷ୍ଟ ଖାଦ୍ୟ ପୁରା ତାଙ୍କର ସେପଟେ। ପୂରା ସ୍ୱାଦିଷ୍ଟ। ତ ରନ୍ଧା ଖାଦ୍ୟ ମିଳେ ମଟନ ଆଉ ପୁରା।
ମଟନ୍ ସେଠି ଯେତିକି ନାହିଁ ତମେ ଯିବ କନ୍ଧମାଳ ହେଲା।
ହଁ ହଁ।
କନ୍ଧମାଳ ଯିବ କନ୍ଧମାଳରେ ମଟନ ଟା ବଢିଆ ଓଃ
ହଁ କନ୍ଧମାଳ ଯେମିତି ଆମର ଫୁଲବାଣୀ ହେଲା ଦାରିଙ୍ଗବାଡି ଏରିଆ ଆମର ଏଇଟା ଗୋଟେ ଦାରିଙ୍ଗ ବାଡ଼ି ଯେମିତି ଆମର ଗୋଟେ ଅଛି ସେଟାକୁ ଆମେ କହୁଛନ୍ତି ଓଡିଶାର କାଶ୍ମୀର ଯେମିତି ଦାରିଙ୍ଗବାଡି ଶୀତ ଦିନରେ ପୁରା। ବୁଲିବା ପାଇଁ ମସ୍ତ ପୁରା ପିକନିକ ଜାଗା ଗୁରା।
ହୁଁ।
ଭଲ ଲାଗେ ବୁଲିବା ପାଇଁ।
ଆମେ ସେ ଦାରି ସେଇ କନ୍ଧମାଳରେ ଗୋଟେ ସାଙ୍ଗ ଅଛି ତାଙ୍କ ଘର ସେଇ ମାନେ ସେ ଦାରିଙ୍ଗବାଡି ପାଖାପାଖି ହେଲା କି। ତାଙ୍କର ସେଠି ତାଙ୍କର ଆମର ଏଠି କଣ ବାହାଘର ହେଲେ କଣ ହବ ମାଛ ହବ।
ହଁ।
ହାଲୋ ଚିକେନ ହବ ନହେଲେ ମଟନ ହବ।
ଆଚ୍ଛା ଆଚ୍ଛା, ଯାହା ହଉ, ଭଲ ଖାଇବା ପୁରା।
ଯା ହେଲେ ବି, ଆମର ଏଠି ଗାଁ ଗହଳିରେ ମଟନ ତ ବେଶୀ ହୁଏ ନା। ଚିକେନ, ମାଛ, କିନ୍ତୁ ତାଙ୍କର ସେ ସିଷ୍ଟମ ନାହିଁ। ତମେ କରିବ ଯଦି, ମଟନ ନହେଲେ ଯଉ ଇଏ।
ମଟନ ନହେଲେ ମାଛ, ନହେଲେ ଚିକେନ। ଆଚ୍ଛା, ବାରାହା ବି ତାଙ୍କ ସେପଟେ ଖାଆନ୍ତି। ଆଚ୍ଛା, ବାରାହା ବି ତାଙ୍କ ସେପଟେ ମିଳେ। ବାରାହା, ଯେମିତି କି ଆମେ କହୁଛନ୍ତି କି, ଘୁଷୁରୀ ଗୁରା ପୁରା ଇଏ ହେଇଗଲେ ସେ ଗୁରାତ।
ନା ନା ନା।
ଆଉ।
ଘୁଷୁରୀ ତ ହେରା ହେରା କଣ ଖାଆନ୍ତି?
ନା ବାରାହାଟା କଣ କହିଲେ, ମୁଁ ଜାଣି ପାରୁନି। ବାରା କଣ?
ବାରହାଟା ମାନେ ଯଉଟା ସିଂହ ଭାରିନଥିବ ଦିଟା।
ଆଚ୍ଛା, ସେଇ ଘୁଷୁରୀ ଭଳିଆ ଯିବ ଗୋଟେ।
ଘୁଷୁରୀ ଭଳି ଦେଖିବା ପାଇଁ କିନ୍ତୁ ସେଟା ଘୁଷୁରୀ ନୁହେଁ।
ହଁ ହଁ, ଆଚ୍ଛା ଆଚ୍ଛା।
କୁହନ୍ତି ନି ହିନ୍ଦୀରେ।
ସୁଅର ହଁ, ବୁଝଲି ବୁଝଲି, ହଁ। ଆଚ୍ଛା, ତାଙ୍କ ସେପଟେ ଖାଦ୍ୟ ହଉଛି ଏଇଗୁଡା।
ହଁ, ଏଇ ବାହୁବଳୀ ଯୋଉ ଜାଇନଥିଲେ ମାରିବାକୁ ସୁୱରକୁ ମାରିବାକୁ ଯାଇ ନଥିଲେ? ବାସ୍ ବାସ୍, ସେଇଟା ହେଉଛି ଯେଉଁ ବାରାହା।
ଆଚ୍ଛା ଆଚ୍ଛା।
ତାଙ୍କର ସବୁ ସେଠି ବାରାହା ସବୁ ଜଙ୍ଗଲ ସବୁ ଅଛି ନା।
ହଁ ହଁ ହଁ, ସେ ସବୁ ଜଙ୍ଗଲରେ ମିଳେ ବାରାହା।
ଆଉ, ତାଙ୍କର ସେଠି ହବ ଯଦି ମ ମଟନ ହବ, ନହେଲେ ବାରାହା ହବ। ଆଉ ମାଛ, ସେ କିଏ ଖାଇ ଖାଇବନି ମାଛ ଚିକେନ ସେଗୁରା କେହି ଖାଆନ୍ତିନି। ତାଙ୍କର ବାହାଘର ହେଲେ ଏଇଗୁରା କେହି ଖାଇବେନି।
ଯାଉ ଆଉ କୁଆଡେ କୁଆଡେ ଯାଇଛ ବୁଲିବା ପାଇଁ?
ଆଉ
ଆଉ କୁଆଡେ କୁଆଡେ ଯାଇଛ ସେଠିକି ବୁଲିବା ପାଇଁ?
ଆଉ ନା, ସାଡେ ବୁଲିବା କଣ ସାଡେ ମେନ୍ କଥା। ହେଲା ତମେ ଯିବ କିନ୍ତୁ ସାଡେ ଏତେ ମାନେ ଫାଷ୍ଟ ତମେ ଯାଇକି ବୁଲି ପାରିବନି, କାହିଁକିନା ସେଠି ସବୁ ଗହଳି ଏରିଆ।
ଗାଁ ଗହଳି, ଘଞ୍ଚ ଜଙ୍ଗଲ ଏରିଆ, ପୁରା ପାହାଡ ପର୍ବତ ପୁରା ଏମିତି ପାହାଡ ଉଠିବା ପାଇଁ ପଡିବ, ଗଢିବା ପାଇଁ ପଡିବ, ଯଉଟା କି ଆମେ ଘା ଟି କହୁଛନ୍ତି, ସେମତିକା ରାସ୍ତା ତାଙ୍କର ଯାଇଛି ସେପଟେ ବୁଲିବା ପାଇଁ, ଯେମିତି କିି ଆମର ଅ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ହେଲା, କି କୋରାପୁଟ ଦେଓମାଳି ଫିଓମାଳି ହେଲା। ତ ସେପଟେ ମୁଁ ଯାଇଛି, ସେଇପଟେ ବୁଲିବା ପାଇଁ। ବଲାଙ୍ଗୀର ଫଲାଙ୍ଗୀର ହେଲା। ହରିଶଙ୍କର, ନୃସିଂହନାଥ, ସମ୍ବଲପୁର, ହରିୟା ଘଣ୍ଟେଶ୍ୱରୀ, ସମ୍ବଲପୁର ଯୋଉ ଆମର ହେଲା ହୀରାକୁଦ ଡ୍ୟାମ ଅଛି।
ଏସବୁ ଯାଇଛି ବୁଲିବା ପାଇଁ ମୁଁ। ଭଲ ଜାଗା ସେଇଗୁରା ସବୁ ଅଛି ଓ ଏ ହଁ। ପଶ୍ଚିମ ଓଡିଶାର ବହୁତ ଜାଗା ବୁଲିଛି ମୁଁ। ଆଉ ଦକ୍ଷିଣ ଓଡିଶା, ଉତ୍ତର ଓଡ଼ିଶା,
ଯାହା ହଉ। ଆଜ୍ଞା ବଢିଆ ତମେ ବୁଲିଛ ବେଶୀ ଆଉ। ଯାହା ହଉ, ଭଲ ଭଲ ଜାଗା ସବୁ ଦେଖିଦେଇଛ କେତେ ଆଉ।
ହଁ। ଆଉ ଯେମିତି କି ଆମର ଅଛି ଅ ଗଜପତି ଡିଷ୍ଟ୍ରିକ୍ଟ ର ଗୋଟେ ଜିରାଙ୍ଗ୍ ଅ ଅଛି ଜିରାଙ୍ଗ ବୋଲି ଜାଗା ଯେମିତି ଆମର ବୌଦ୍ଧ ମାନଙ୍କର ମୋନିଷ୍ଟ୍ରୀ ଅଛି ସେଇଠି। ଯେମିତି ସବୁ ପାହାର କଣ୍ଟ୍ରି ର ଯେମିତି ପାହାର କଣ୍ଟ୍ରିନ୍ ମିନ୍ସ ଅ ଜାପାନ୍ ରଷିଆ ଏ ସବୁ ଲୋକମାନେ ଆସିକି ସେ ସବୁ ମନୁଷ୍ଠରେ ତାଙ୍କ ଦେବତା ମାନଙ୍କୁ ପୂଜା କରନ୍ତି। ଯେମିତି କି ଆମ ଓଡିଶାରେ ଆହୁରି ଅଛି। ରତ୍ନଗିରି ଅଛି। ଆଉ ଉଦୟଗିରି ଅଛି। ଯେମିତି ଖଣ୍ଡଗିରି ଉଦୟଗିରି ଅଛି ଭୁବନେଶ୍ୱରରେ। ଯାଜପୁରରେ ରତ୍ନଗିରି ଉଦୟଗିରି ଅଛି। ଆଉ କଟକରେ ଲଳିତଗିରି ଅଛି, ଯୋଉଟା କି ଆମେ ଡାଇମଣ୍ଡ ଟ୍ରାଙ୍ଗଲ ହିସାବରେ ଜାଣନ୍ତି। ସବୁ ଭୁଲି ସାରିଛି। ଅ କଟକ କଟକ ଜିଲ୍ଲାର ଯାଉଚି ଅ ଲଳିତଗିରି। ଯୋଉଟା କି ଆମେ ରତ୍ନଗିରି, ଲଳିତଗିରି, ଉଦୟଗିରି ଆମେ ତିନିଟା ଗୋଟେ ଟ୍ରାଙ୍ଗେଲ୍ ମାନେ ତ୍ରିଭୁଜ ଆକାରରେ ପାଇବା।
ଏଟା ବା ଯାଜପୁରରେ ଅଛି ନା କଣ ଲଳିତଗିରି।
ଲଳିତଗିରି ଆକ୍ଚୁଆଲି କଟକ ଜିଲ୍ଲାରେ ଯାଉଚି। ଯାଜପୁର ଜିଲ୍ଲାରେ ଅ ରତ୍ନଗିରି ଉଦୟଗିରି ଯାଉଛି।
ହଁ କେବଳ ସେଇ ଦିଟା ଯାଉଚି।
ହଁ। ଲଳିତଗିରି ଟା ଆମର ଆମର ଯୋଉ ଓଳାଶୁଣି ପାହାଡ ଅଛି ଆପଣ ଜାଣିଥିବେ। ଆମର ବାଲିଚନ୍ଦ୍ରପୁର ନିକଟସ୍
ହଁଁ ହଁ ହଁ ଏ କଟକ କଟକ ଯାଜପୁର ବର୍ଡର ଆଉ।
ହଁ ଓଳାଶୁଣୀ ମନ୍ଦିର ଓଳାଶୁଣି ମ ଓଡ଼ିଶା ଓଡ଼ି ପଳାଶ୍ରୀ ପାହାଡର। ପୁରା ପାଖରେ ଅଛି ଲଳିତଗିରି।
ଓହୋ। ମୁଁ କହିଲି ହେରା ଯାଜପୁରରେ ଯାଉଛି ନା କଣ।
ଆଉ ଆଉ ସବୁ ଆଡେ ଆଉ ସବୁଆଡେ ମୁଁ ବୁଲି ଆସିଛି ଯାଇଙ୍କି ଓଡ଼ିଶା ସାରା ତିରିଶଟା ଜିଲ୍ଲା ଯାକ ଯାଇଙ୍କି ବୁଲି ଆସିଛି।
ହେ ଯାହାହଉ, ଆ ବହେ ବୁଲିଛ ଆଉ।
ହଁ ସବୁ ଜାଗା ମୁଁ ବୁଲି ଆସିଛି। ଆଉ ତମେ ଗୋପାଳପୁର ସି ବିଚ୍ ଯାଇଛ?
ଗୋପାଳପୁର ନାଇଁବା ସେଆଡ଼େ ବା ମୁଁ ଯାଇନି ମୁଁ ସେଆଡେ ମୁଁ କାଲି ଶୁଣିଚି ଆଉ ସେଆଡେ ଯେ ଟିକେ ରେଞ୍ଜ ପାଇଲା ବାଇକ ରେ ଆଉ। ଟି
ହଁ ସେପଟେ ଯାଇକି କେବେ ବୁଲିକି ଆସ ଆଉ
ତମ ସେପଟେ ସେଇପଟେ ଜଣେ ଭାଇ କହୁଥିଲେ କଣ ବଉଳା କୁମ୍ଭୀର ଆଉ ଗୋଟେ କୋଉଠି ଅଛି?
ବଉଳା କୁମ୍ଭୀର ଅଛି ଆମର ଏଇଠି ଅଛି। ଅ ଯୋଉ ଆମର ଅନୁଗୁଳ ରେ ଅଛି ଯୋଉ ହଁ। କି ଗଣ୍ଡ ଗୋଟେ ଅଛି ସେଇଟା ଆମର କେନ୍ଦ୍ରାପଡାରେ ତ ଭିତରକନିକା ଅଛି ଆମର ସେଇଟା। ଭିତରକନିକାରେ ସେଇଠି ବି ବିଭିନ୍ନ - - ପ୍ରକାରର କୁମ୍ଭୀର ପ୍ରଜାତି ମିଳେ ଯେମିତି ବଉଳା କୁମ୍ଭୀର ଥଣ୍ଟିଆ କୁମ୍ଭୀର ଆଉ ଏମିତି ବହୁତ୍ ସାରା
ନା ହେଇଟା ଗୋଟେ ବଡ କୁମ୍ଭିର ବା - - ସିଏ ହେଇଥିଲା କହୁଥିଲେ କହୁଥିଲେ ମହା ନଦୀ କଉଥିରେ କହୁଥିଲେ ଭାସି ଆଇଥିଲା ଯାଇକି ନାଗିଥିଲା ସେପଟେ ରେ
ଏଇଟା ତ ମୁଁ ଜାଣିନି ବାକି ସେଟି କୁବିର - - ଅଭୟାରଣ୍ୟ ସେଠି ବହୁତ୍ ସାରା କୁମ୍ଭୀର ମିଳେ ବହୁତ୍ ପ୍ରଜାତିରେ ମିଳେ
ଆହ। ତାହେଲେ ଏମିତି ନୂଆବର୍ଷ ତାହେଲେ କଟିଛି ନୂଆ ବର୍ଷରେ ତା ହେଲେ ସେଆଡେ ସବୁ ଯାଇଥିଲ ନା କଣ?
ନୂଆ ବର୍ଷ ପୁରୁଣା ବର୍ଷ ସବୁଆଡେ ମୁଁ ଭୁଲି ଆସିଛି। ଆଉ ତମ ଗାଁ ରେ ସରସ୍ଵତୀ ପୂଜା କେମିତି ହୁଏ?
ସରସ୍ଵତୀ ପୂଜା ଆମର ସରସ୍ଵତୀ ପୂଜା ଟା ଏତେ ମାନେ ବଡ ଆକାରରେ ହୁଏ ନାହିଁ ଇଏ ସେମିତି ନର୍ମାଲ ହେଇଯାଏ।
ଆଉ ଗାଁ ରେ ତୁମର ବଡ ବଡ ପୂଜା କେମିତି ହୁଏ?
ବଡ଼ ବଡ଼ ପୂଜା କୁ ବଡ ପୂଜା?
ହଁ।
ବଡ଼ ପୂଜା କଣ କେବଳ ବଡ଼ ପୂଜା ତ କେବଳ ଏଇ ଗଣେଶ ପୂଜା ଆରମ୍ଭ ହେଲା। ଗଣେଶ ପୂଜା ପରେ ପରେ ହବ ଇଏ ଦଶ କାର୍ତ୍ତିକେଶ୍ଵର ପୂଜା ଅଛି।
ହଁ।
ଆଉ କାର୍ତ୍ତିେକେଶ୍ଵର ପୂଜା ତାପରେ ଲକ୍ଷ୍ମୀ ପୂଜା। ଲକ୍ଷ୍ମୀ ପୂଜା ତ ଲାଷ୍ଟକୁ ରହିବ ତା ପୂର୍ବରୁ ଅଛି ଦଶହରା ଅଛି।
ଦୁର୍ଗା ପୂଜା ହଁ ହଁ।
ଅ ଦୁର୍ଗା ପୂଜା ହୁଏ ତାପରେ କାଳୀପୂଜା ହୁଏ।
ହଁ।
ଆଉ କାଳୀ ପୂଜା ପରେ ଯାଇକି ଲକ୍ଷ୍ମୀ ପୂଜା।